ହାଲୋ।
ହ୍ୟାଲୋ।
ହଁ ହାଲୋ।
ହଁ ହ୍ୟାଲୋ କୁହନ୍ତୁ, ସାର୍ ନମସ୍କାର।
ଏଇଟା ଆବେ ଆପଣ କଲ କରିଥିଲେ ବୋଧେ? ମୁଁ ଜାଣିପାଇଲି କଟିଗଲା ହଁ। ହଁ, ଆଉ ବର୍ଷା ଆପଣଙ୍କ ଆଡେ କେମିତି ହଉଛି?
ହଁ ବର୍ଷା ହଉଛି, ଝିପ୍ ଝିପ୍ ତ ହଉଛି। ତ ଲାଗି ରହିଛି ଆଜ୍ଞା।
କୋଉ ଜାଗାରେ କହିଲେ?
ଏଇ କେନ୍ଦ୍ରାପଡ଼ା।
କେନ୍ଦ୍ରାପଡା, କେନ୍ଦ୍ରାପଡାରେ ଆମର ପିଲା ଦି ତିନି ଜଣ ଅ
ଆଜ୍ଞା, ଆପଣଙ୍କ ଘର କୁଆଡ଼େ କି?
ଆମ ଘର ଏପଟେ ଯାଜପୁର। ଆଉ ବର୍ଷା କେ ମାନେ କଣ ଆଜି? ଦିନମାନ ହଉଛି ନା ବନ୍ଦ ହେଇଯାଇଥିଲା ଏବେ ହଉଛି ନା କଣ କେମିତି?
ଲାଗି ରହିଛି ଝିପି ସେ କମୁନି ଏପର୍ଯ୍ୟନ୍ତ ବି।
ଓହୋଃ, ଆଉ କଣ କରୁଥିଲେ ଆପଣ?
ଏଇଠି ଖାଇଥିଲି ଆସି ବସି ବସିଥିଲି ଆ ମୁଁ।
ଖିଆପିଆ ସରିଲାଣି?
ଆଜ୍ଞା।
କଣ ଖିଆପିଆରେ ହେଇଥିଲା?
ଭାତ ଭେଣ୍ଡି ଆଳୁ ତରକାରୀ ହେଇଥିଲା ଆଉ ଲେମ୍ବୁ।
ଭାତ ମାନେ କଣ ଗରମ ଭାତ? ଭେଣ୍ଡି ଆଳୁ ଗରମ ଭାତ?
ହଁ- ହଁ
ନା ମୁଁ କିଛି ଲୋକ ପଖାଳ ପ୍ରିୟ ଥାନ୍ତି ନା ସେଇଥିପାଇଁ ପଚାରିଲି।
ନାଇଁ ଥଣ୍ଡା ପାଗ ହେଲାଣି ଆଉ ପଖାଳ ଆଉ ହୁଁ କିଏ ଖାଉଛି ଆଉ ବର୍ଷା ପାଗ ହେଲାଣି ନା।
ହଁ- ହଁ, ଆଛା- ଆଛା ମୁଁ ମୁଁ ଏବେ ଏଇଠି ବୁଲୁଛି, ଝିପିଝିପି ବର୍ଷା ହଉଥିଲା, ଏବେ ଛାଡି ଯାଇଛି ଟିକେ।
ଆଜ୍ଞା।
ମୁଁ ଏଇଠି ବୁଲୁଚି ଆଉ, କଣ କରିବା ଆଉ, ବର୍ଷା ପାଗରେ ଆଉ କୁଆଡେ ବାହାରକୁ ଯାଇହବନି ନା। ଖାଇବା ହେଇଥିଲା ମୁଁ ତ ଟିକେ ପଖାଳ ପ୍ରିୟ, ପଖାଳ ଖାଇଥିଲି ଆଉ ଗୋଟେ ବଡ଼ିଚୁରା ହେଇଥିଲା।
ଆଜ୍ଞା।
ଓ ଝୁଡଙ୍ଗ ଆଳୁ ଗୋଟେ ଭଜା ହେଇଥିଲା ଆଉ ଗୋଟେ କାଙ୍କ୍
ଆଜ୍ଞା ବଡ଼ିଚୁରା ତ ଭଲ ଫେବରାଇଟ୍। ବଡିଚୁରା ହେଇଗଲେ ଆଉ କିଛି ଦରକାର ପଡିବନି ଅଲଗା ଖାଦ୍ୟ ପାଇଁ କିଛି ଆଉ।
ହୁଁ ବଡିଚୁରା ଆମ ମିସେସ ବଡି ଟିକେ ଚୁରି ଦେଲେ। ହୁଁ, ଏ ବଡି ଚୁରା ମାନେ କଣ କଞ୍ଚା ଲଙ୍କା ରସୁଣ ଫସୁଣ ଦେଇକି ଟିକେ ବାଗେଇକି ଚୁରି ଦେଲେ ତା ଟେଷ୍ଟ ଅଲଗା ନାଇଁକି ଆଉ କିଛି ଦରକାର ପଡିବନି‌
ଆଜ୍ଞ୍।
ହଁ। ଆଉ ଓଡିଆ ଲୋକ ପଖାଳ ପ୍ରିୟ ଟିକେ ମୁଁ ପଖାଳ ଟିକେ ମତେ ଭଲ ଲାଗେ। ମାନେ ମତେ ଯଦି ଜର ଫର ହେଲା ତ ମୁଁ ପଖାଳ ଛାଡି ଦେଇ ଥିବି ନହେଲେ ଖରା ବର୍ଷା ଶୀତ ମୁଁ ସବୁବେଳେ ଖରାବେଳ ମାନେ ଲଞ୍ଚ ଟାଇମ୍ ମୁଁ ପଖାଳ ହିଁ ଖାଇବି।
ଭଲ ପଖାଳ ବି ଭଲ ଦେହ ଭଲ କଣ ପଖାଳ ଓଡିଆ ଘରେ ତ ପଖାଳ ତମେ ଶାଗ ଭଜା ପଖାଳ ନହେଲେ ଆଳୁ ଚକଡା ଏଇ ଭଳିଆ ଆଉ।
ଆଜ୍ଞା ନହେଲେ ମୋ କେବଳ ଦେହପା ଟିକେ ଖରାପ୍। ରହିଲେ ମୁଁ ଖାଏନି ନହଲେ ମୁଁ ପଖାଳ ମୋର। ଆଁ ଯା ମ ମୁଁ ମାନେ କହିଲା ଭଳିଆ ଯୋଉଠୁ ମାନେ ଜାଣିବାର ହେଲିଣି ସେବେଠୁ ମୁଁ ପଖାଳ ଖାଇ ଆସୁଛି ଆଉ ଏବେ ଏ କଣ ସଡ଼ନ ଛାଡିହେବ।
ଆଜ୍ଞ୍, ନାଇଁ ପଖାଳଟା ଖାଇଲେ ଦେହମୁଣ୍ଡକୁ ଡରିଲେ ଶୁଣନ୍ତୁ ଦେହ ମୁ ଡରିଲେ ବେଶୀ ଡରେଇବ ଆଉ ଆମର ଯୋଉଟା ଅଭ୍ୟାସ୍ କାହିଁ ଛାଡିିବ, ଆଜ୍ଞା।
ନା ମୁଁ ତ ଖରାଦିନିଆ ବି ମୋତେ ରାତିରେ ଏତେ ମାନେ ଅଧିକାଂଶ ଟାଇମ୍ ଖରାଦିନିଆ ବି ମୁଁ ମୁଁ ରାତିରେ
ହଁ ସଜ ପଖାଳ, ସଜ ପଖାଳ କଣ ପଖାଳ ହେଇଥିବ ତାକୁ ଆଉ ଫ୍ରିଜ ପାଣି ଥଣ୍ଡା ପାଣି ଟିକେ ମିଶେଇକି ଅଧଘଣ୍ଟା ଘଣ୍ଟା ପରେ ଖାଇଦିଏ।
ଭଲ
ହଁ ପଖାଳ ଟା ଖାଇଦେଲେ ଟିକେ ଭଲ ଲାଗେ ଆଉ
ଯାହା ହଉ ଆମ ଓଡିଆ ଲୋକ ବହୁତ କେତେ ଏ ସବୁ ବହୁତ ମାନେ ଭଲ, ନାହିଁ
ହଁ ଆଉ କଣ ଖବର କଣ କେମିତି ଚାଲିଛି ଜୀବନ?
ଖବର ହଁ ସେମିତି ଚାଲିଛି ହଁ ସେମିତି ଚାଲିଛି ଆଉ
ଆପଣ କଣ ହାଉସ ୱାଇଫ ନା ନା କିଛି କୁଆଡେ?
ନା ନା ମୁଁ ଏମିତି ଘରେ ଅଛି। ହାଉସ ୱାଇଫ ନୁହେଁ, ହାଉସ ୱାଇଫ ନୁହେଁ।
ଆଉ
ମାନେ ନାଇଁ ଏମତି ଘରେ ଅଛି।
ଦୁଖ ଷ୍ଟୁଡେଣ୍ଟ
ଆଜ୍ଞା।
ପଢାପଢି ଚାଲିଛି ଏବେ?
ହଁ ଜଷ୍ଟ ସରିଛି ଏମତି ଘରେ ଅଛି ଆଉ
ଓ ସରିଯାଇଛି ତ ଷ୍ଟୁଡେଣ୍ଟ ଆଉ କଣ? ତାପରେ ତାପରେ, କଣ ପଢାପଢି ହେଲା?
ଏଇ ଗ୍ରାଜୁଏସନ ସରିଛି ଆଉ
ଗ୍ରାଜୁଏସନ ପରେ କିଛି ଚାକିରି ବା
ନାଇଁ ଆଉ କିଛି ଏମିତି ହେଇନି, ଏମିତି ଘରେ ଅଛି ଆଉ
ଏବେ ଘର ଲୋକ ବାହାଘର ପ୍ରସ୍ତାବ ଖୋଜୁଥିବେ ଆଉ
ନା ଖୋଜା ହେଇନି ହବ ଆଉ, ଘରେ ବାହାଘର ତ ହବ ଆଉ ହାଲୋ
ବଡ ବଡ ବଡ କେହି ନାହାନ୍ତି ତ ଘରେ?
ଆଜ୍ଞା।
ବଡ ଭଉଣୀ କେହି ନାହାନ୍ତି ତ ଘରେ?
ହଁ ବଡ ଭଉଣୀ ଅଛନ୍ତି, ଭାଇ ଅଛନ୍ତି। ମୋର ବି ହେଇନି ଆଉ ଆଜ୍ଞା।
ବଡ ଭଉଣୀ ବାହା ହେଇ ନାହାନ୍ତି ବୋଲି ସେଥିପାଇଁ ନା, ଏଇନା ଆପଣଙ୍କର ଖୋଜାଖୋଜି ଚାଲିନି, ବଡ ଭଉଣୀଙ୍କର ବାହାଘର ସରିଲା ପରେରେ ଆପଣଙ୍କ ଖୋଜାଖୋଜି ଚାଲିବ ଆଉ, ହଁ ହ କିନ୍ତୁ କାମ ତ ଓଡିଆ ଘରେ ନିୟମ ଅଛି ଝିଅଘର ପଢି ପଢି ଏ ଗ୍ରାଜୁଏସନ କମ୍ପଲିଟ କଲା ମାନେ ତାର ମାନେ ପ୍ରସ୍ତାବ ଖୋଜିବା ଚାଲୁ କରିଦେବେ। ନାହି କି
ଆଜ୍ଞା
ଘରେ ଭଲ ପ୍ରସ୍ତାବ କୋଉଠି ଗୋଟେ ଦେଖି ଦେଖିଲେ ଝିଅକୁ ହାତକୁ ଦି ହାତ କରିଦେବେ ସରିଲା ଆଉ
ଆଜ୍ଞା ତାପରେ ସେଗୁଡା ଫେମସ୍ କଣ ଏ ଯେଉଁ ବିରଜାମା ଅଛନ୍ତି
ହଁ ବିରଜା ମା ତ ସେ ଆମର ଶକ୍ତିପୀଠ
ହାଲୋ
ବିରଜା କ୍ଷେତ୍ର ଆମର ଗୋଟେ ଶକ୍ତିପୀଠ ନୁହେଁ କି? ହୁଁ ଆଉ ଜାଜପୁରରେ କଣ ଆମର ତ ଏଇଟା କଳିଙ୍ଗନ ଇଣ୍ଡଷ୍ଟ୍ରୟଲ ଏରିଆ
ଆଜ୍ଞା।
କାଟା, ଜିନ୍ଦଲ ସବୁ ଆମର ଏଇଠି। ଆପଣଙ୍କର ସେପଟୁ ବି ଲୋକ ଆସିକି ଏଠି ବି ସର୍ଭିସ କରୁଛନ୍ତି।
କାମ, ଆଜ୍ଞା।
କେନ୍ଦ୍ରାପଡ଼ାରେ ସେମିତି ଫେମସ କଣ ଅଛି?
ଆମର ବଲଦେବ ଜୀଉ ଅଛନ୍ତି। ଆଉ ଆମର ଦୁଇରେ ଭିତରକନିକା ଯୋଉ ଅଛି ଆମର।
ହଁ କେନ୍ଦ୍ରାପଡାର ଆମର ଯୋଉ କୁମ୍ଭୀର ଇଏଟା ଅଛି ନାଇଁ କି। ବଳଦେବ ଜୀଉ ବଳଦେବ ଜୀଉଙ୍କ ନାଁ ମୁଁ ଶୁଣିଚି। କି ସିଏ ପୁରା ମାନେ କହିଲା ଭଳିଆ ଜିଅନ୍ତା ଠାକୁର ଭଳିଆ କୁହନ୍ତି।
ଜିଅନ୍ତା ଜଗନ୍ନାଥଙ୍କ ବଡ ଭାଇ ପୁରୀରେ ଜଗନ୍ନାଥ ଅଛନ୍ତି। ଆମ କେନ୍ଦ୍ରାପଡା ବଳଦେବ ଜୀଉ ଅଛନ୍ତି। ତାଙ୍କ ବଡ ଭାଇ।
ହଁ ବଲଦେବ ଜୀଉ ଆଉ।
ଆଜ୍ଞା ତାଙ୍କର ବି ଫେମସ ପୂଜା ହୁଏ। ତାଙ୍କ ପାଖେ ପ୍ରସାଦ ଲାଗେ ରସାବଳି ଆମର ଲାଗେ। ପୋଟଳୀ ପିଠା ଭୋଗ ହୁଏ, ଆମର ସେଇ ବଳଦେବ ଜୀଉଙ୍କ ପାଖରେ।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
ପୁରୀରେ ଯେମିତି ଖାସ୍ତା ଗଜା ହୁଏଖାସ୍ତା ଯୋଉୁ କଣ କହନ୍ତି ଏ ଯୋଉ କଣ ପୁରୀରେ ଯୋଉ ଭୋଗ ଟା ହୁଏ।
ଓ ହଁ ହଁ ହଁ ରସାବଳି ଟା ସେପଟେ
ହଁ ଆମର ମାନେ ତାଙ୍କ ପାଖରେ ଭୋଗ ହିଁ ହୁଏ, ସେଟା ନୀତି ହୁଏ ପୁରା।
ହୁଁ।
ଅବଢ଼ା କୁଡିଆରେ ଇଏ ହେଇକି ବିକ୍ରି ହଉଥିବ। ଭୋଗ ବି ହୁଏ ସେଥିଲାଗି।
ଭୋଗ ବି ହୁଏ।
ଆଜ୍ଞା। ଆଉ ଆମର ମାନ୍ୟତା ବି ଦିଆ ହେଇଯାଇଛି ରସାବଳି କୁ।
ହୁଁ ହୁଁ କଣ ମାନ୍ୟତା ଦିଆ ହେଇଚି।
ହଁ ରସାବଳି କୁ ଆମର ଦିଆ ହେଇଯାଇଛି।
ମାନ୍ୟତା ମାନେ କଣ ମାନ୍ୟତା ଦିଆଗଲା?
ମାନେ ଆମର ଯେମିତି କିି ପୁରୀରେ ଯେମତି ଠାକୁର ଙ୍କ ପାଖରେ ଯୋଉ ଭୋଗଟା ହଉଚି, କି ଏ ତାରିଣୀ ଙ୍କ ପାଖରେ ଯେମିତି ଭୋଗଟା ଯୋଉ ନଡିଆ। ସେମିତି ଆମ ସେଠି ବି ଆମର ଯୋଉ ମାନେ ବଳଦେବ ଜୀଉ ଙ୍କ ପାଖରେ
ଓହୋ ବୁଝିଗଲି ବୁଝିଗଲି ବୁଝିଗଲି ବଳଦେବ ଜୀଉଙ୍କ ମାନେ ଉଁ ମେନ ଭୋଗ ଜାଣିକି ରସାବଳି ଟା କଣ ମାନ୍ୟତା । ଏଟା ଦି ବର୍ଷ ତଳେ ହୋଇଥିଲା।
ହଁ ଦିବର୍ଷ ହେଲାଣି ହେଇଚି। ଏ ଆମର ଯୋଉ ଲିଖିତ ପ୍ରମାଣ ଦେଇ ହଁ ପେପର
ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି। ଆଉ ଯୋଉ କେବେ ସିଏ ଯୋଉ କୁହନ୍ତି ଭିତରକନିକା ଆଡେ ଯାଇଛନ୍ତି ନା ବୁଲିବା ପାଇଁ?
ମୁଁ ଭିତରକନିକା ଆଡେ କେବେ ଯାଇନି। କିନ୍ତୁ ଶୁଣିଛି ନା। କୁମ୍ଭୀର ଅଛନ୍ତି ଜାଣିଚି। କିନ୍ତୁ ବହିରେ ନିଜ ଜିଲ୍ଲା ରେ ଆଉ ସବୁଆଡେ ଆମେ ଯାଇପାରିବା ନା। ଛୋଟ ପିଲା ଝିଅ ପିଲା, କିଏ ଆମକୁ ବୁଲେଇବାକୁ ନବ। ଆଉ ସେ ବି କଣ ବହୁତ ଦୂର ହେଇଗଲାଣି ଆମ ବାଟ।
ଆଚ୍ଛା ହଁ। ଆଉ ଯାହା ବି ନା ଆପଣଙ୍କ ସିଆଡେ କିଛି ଅଛି ନା ନଈ ଫଇ ଅଛି।
ମୁଁ ବି ଏତେ ବୁଲାବୁଲି କରିବାକୁ ଭଲ ପାଏନି। କୁଆଡ଼େ ଯାଏନି ବୁଲିବା ପାଇଁ। କିନ୍ତୁ ହେଲେ ଶୁଣିଚି ଆଉ। ନଈ ନା ଆମ ଘର ପାଖରେ କିଛି ନଈ ନାହିଁ। କେତେ ଦୂରରେ ଅଛି। କେତେ ଗାଁ ପରେ ନଈଟା ଅଛି।
କୁମ୍ଭୀର ଫୁମ୍ଭିର ଆସନ୍ତି?
କୁମ୍ଭୀର ହଁ ଆସନ୍ତି ଯୋଉ ଚିତ୍ତୋତଳା ନଈରେ ଆସିଥିଲା ଆର ବର୍ଷ କୁମ୍ଭୀର। ହଁ ଆସିଥିଲା କୁମ୍ଭୀର। କାହାକୁ ଗୋଟେ ଖାଇଦେଇଥିଲା।
। ହୁଁ ଆଉ କୁମ୍ଭୀର ଫୁମ୍ଭୀର ହେପଟେ ଲୋକ ବାକକୁ କିଛି ମାନେ କ୍ଷୟକ୍ଷତି କରନ୍ତି ନା।
କୁମ୍ଭୀର ଏଇ ବର୍ଷା ଦିନେ ପ୍ରାୟେ ଏଇ ଗୋଳିଆ ପାଣି ହେଇଯାଇ ଜଣା ପଡନି ଯୋଉମାନେ ଗାଧେଇ ଯାଆନ୍ତି ସେମାନେ ଦେଖୁଥିବେ। ଆମ କଥା ନଈ ନୁହେଁ ଯାହା ଶୁଣିଚୁ ଏଇ ନିୟୁଜ ଫିଉଜରେ ଆସେ।
ନା ନା ତଥାପି ପାଖା ଆଖି କେତେ କିଲୋମିଟର ଡିଷ୍ଟାନ୍ସ ରେ ନଈଟା ଅଛି?
ନଈ ଅଛି ଇ ପାଞ୍ଚ ସାତ ଭଳିଆ ଦୂରରେ ଆମ ଘର ପାଖରୁ।
ତାହେଲେ ତମ ଆଡେ ନଈ ଫଇ କୁମ୍ଭୀର ଫୁମ୍ବିର ଆସୁନଥିବେ।
ସେ କାଁ ଭା କେତେବେଳେ ଏମତି ଆସିଯାଉଥିବେ ଆଉ?
ନାଇଁ ନାଇଁ ନଇ ମୁଖ୍ୟତଃ ନଈ ପାଣି ଇଏରେ ତ କୁମ୍ଭୀର ଆସିବେ ନା ନହେ
ନାଇଁ ନାଁ ଆମ ଘର ଆଡେ ନାହିଁ ଆମେ ଶୁଣିଚୁ। ମାନେ ଆମ ଘର ପାଖେ ନାଇଁ ଲୋକ ନିୟୁଜ ଫିଉଜ ବାହାରେ। କିଏ ଏମିତି ଷ୍ଟାଟାସ୍ ଫାଟ୍ସ ଦିଅନ୍ତି ଏମିତି ହିଁ ଦେଖିଛୁ? ଆମେ ତ ନା ମୁଁ କୁମ୍ଭୀର ଦେଖିନି କେମିତି? ଆ୍ ଶୁଣିଯିବୁ।
ଅହ, ସେମିତି କେବେ ଦେଖିନାହାନ୍ତି ନାଇଁ?
ନାଁ।
ହ ତାନେ ନଈ ଅଛି ଦୂର ଅଛି ଆସି ନଥିଵେ ଆଉ। କିନ୍ତୁ ମୁଁ ଜାଣିବାରେ କେନ୍ଦ୍ରାପଡାରେ ଯୋଉ ସେ ଯୋଉ ଭିତରକନିକା କୁମ୍ଭୀ କୁମ୍ଭୀର ଅଭୟାରଣ୍ୟ ଟା ନା ନଈ ଫଇ ବଢିଲେ ଯାହା ବି ସବୁ ନଈରେ ପଳେଇ ଆସିବେ କୁମ୍ଭୀର।
ହଁ ଆସନ୍ତି ତ।
ଗୁଳିଆ ପାଣିରେ ଖସ ଟୁଏ ନାଇଁକି?
ଠିକ ଆଜ୍ଞା, ଠିକ ଅଛି ଆପଣଙ୍କ ସହିତ କଥା ହ ବହୁତ ଭଲ ଲାଗିଲା ଧନ୍ୟବାଦ।
ଆଜ୍ଞା ଆଜ୍ଞା ଆଜ୍ଞା ଧନ୍ୟବାଦ।